ହାଲୋ।
କୁହ ଆରେ ଏଇଟା ଲାଷ୍ଟ ମୁଁ ଜାନିନଥି ଖିଲି ହତ୍ୟା ମରୁ ପୁଣି ମତେ ଭାବିବାକୁ ତୋର ଏମତି ରିଆକସନ ଆସଛି ମୋର ତ।
କିଛି ନାହିଁ ମୁଁ ଦେଇଦେବି ଭଲ ପିଲା ଦେଖିକି ତମେ ଟେନସନ ନିଅନି ମୁଁ ଅଛି ଯେ ପର୍ଯ୍ୟନ୍ତ।
ଏତେ ସପୋଟିଭ ଥ୍ୟାଙ୍କୁ ୟାର ସଚି।
ହୁଁ ହୁଁ ଥାନକ କିଛି ନାହିଁ ମୁଁ ସମସ୍ତଙ୍କୁ ଏଡି କରେ ଆରେ ଏଇଟା ମୋର କଣ। କର୍ତ୍ତବ୍ୟ ମୁଁ ସମସ୍ତଙ୍କୁ ମୁଁ ହେଲ୍ପ ହିଁ କରେ ହଁ। ମୁଁ ଆଗେ ସମସ୍ତଙ୍କୁ ଦେଖେ ତାପରେ ମୁଁ ନିଜ କଥା ଦେଖେ।
ସମଟାଇମ୍ସ।
ମୁଁ ମୁଁ ଏଇଠି ଏଇଠି ଶୁଣ ମୁଁ ଏଇଠି ଏଇଠି ନା ମୁଁ ଦଶ ଟା ନମ୍ବର କଲେକ୍ଟ କରିକି ମୁଁ ମାନେ କୋଉଟେ କିଏ କାହା ପାଇଁ ଠିକ ହବ। ଠିକ୍ ଅଛି ତମକୁ ଯେମତି ଗୋଟେ ଝିଅଟା ନମ୍ବର ଦେଲି ତମେ ତା ସହିତ କଥା ହବା ପାଇଁ ସେମିତି ଗୋଟେ ପୁଅଟାକୁ ତାହୁ ଟା ପୁଆଟା ନମ୍ବର ଦେଲି ତାପରେ ଆଉ ଗଟେ ଝିଅଟା ଆ ଆଉ ଗଟେ ଝିଅଟା ନମ୍ବର ଦେଲି। ଆଉ ଗୋଟେ ଝିଅ ସେ ସେମିତି ପଡଛି ପଛରେ ଭାଇ କଲ କର କଲ କର। କଲ କର ମୁଁ କହିଲି ଆଉ ଗୋଟେ ଲାଷ୍ଟ କଲ ଅଛି। କରିସାରେ ତାପରେ ମତେ ଫୋନ କରିବ ଆଉ।
ଆଚ୍ଛା ଆ କମ୍ଫର୍ଟେବଲ ନା ବହୁତ ମାନେ ସରି ସରି ଆରେ ଟିଭି ଲଗା ହୁଏ ନା। ମୁ ସଡନ ବ୍ଲୁ ହେଇଗଲା ସଡନ ଆମର କନେକ୍ଟେଡ ନ ନା ଅଲଗା ଯଉ ଡିଶ ଟିବି ଆଉ ଇଏ ଆ ଡାଇରେକ୍ଟ ତ ଆଗ ଟିଭି ଅନ କରିବାକୁ ପଡେ। ହଁ ହଟାତ୍ ଆସିଲା ତ ହଟାତ୍ କିନା ଫିଫ୍ଟିନ୍ ରେ ସାଉଣ୍ଡ ଥିଲା ଯେ ହୁଁ ସରି ସରି ବହୁତ ଜୋର ସୁଣାଯାଇ
ହ ନହି ସେକତା ନାହିଁ ଯଉ ଠିକ୍ ଅଛି ସେଟା ପରେ ମୁଁ କହିବି ତ
ହୁଁ ସବୁ ସରିଲାଣି ଖାଲି ମାମ ବାବା ଓକେ। ବାବାଜୀ ଲେଟ୍ରେ କାମ ସାରି ଆସନ୍ତି ନା ତ ସେ ହିଁ ଲେଟ୍ରେ ଟିକେ ଖାଆନ୍ତି। ବାପାଙ୍କର ଡେଲି ଲେଟ ମାନେ ସେ ଆସନ୍ତି ଘରକୁ ସାଢେ ଏଗାର ବାର ବାଇଚନ୍ସ ରେ କେବେ ଜଲଦି ଆସନ୍ତି। ଦଶଟା ବେଳେ ନହଲେ ଟିକେ ଲେଟ ଆଉ। ଆସିଯିବି ବାବା ଆସିଲେ ଯେ ମୁଁ କଣ ଧରେନି ପୁରା ତ ରଖିଦିଏ।
ହୁଁ।
ବା ଲେଟ ରେ ଏକାଠି ଖଆନ୍ତି ତ ଟିକେ ଲେଟରେ ଖାଆନ୍ତି ଆମେ ସବୁ ଖାଇଦେଇୁ। ହଁ। ବର୍ଷା ଜମା ଟିକେ ହେଲେ ବି ଅଟକୁନି, ଏବେ ବି ପକଉଛି।
ଉଁ ମୁଁ ଆଉ ପଦାକୁ ଯାଇନି ଏବେ ପକଉଥିବେ ବୋଧେ।
ଥିଲେ ତ ଜଣାପଡନି ଝରକା ବି ଖୋଲିଲି ଏତେ ଜୋରରେ ସାଉଣ୍ଡ ହୋ ଏ ବର୍ଷା ର ଏତେ ଜୋରେ ହେଲା। ଆମର ଯେ ଘର ପାଖେ ଆମ ଘର ପାଖେ ଯେ ସାପ ବି ବାହାରେ।
ହଁ।
ହୁଁ ଜଙ୍ଗଲ ଅଛି ନା ମାନେ ଟିକେ ଆମର ମତଲବ୍ ଆମର ଏମତି ରୋଡ ସାଇଡ ନାହିଁ ଗୋଟେ ଏମତି ଆସିବ ମାନେ ରୋଡ଼ ରୋଡ୍। ସ୍କୁଲ ଆମ ଘର ପାଖେ ସବୁ ସ୍କୁଲ କଲେଜ ସବୁ ପାଖପାଖି ପେଟ୍ରୋଲ ସବୁ ପାଖପାଖି ମାନେ ଆମ ସେଣ୍ଟର୍ ରେ ଅଛୁ ଏପଟେ ଗଲେ ମସ୍ଜିଦ୍ ଏପଟେ ଗଲେ ମନ୍ଦିର। ଏମତି ମାନେ ଅଲଏନ୍ ଭାରମେଣ୍ଟ ଭିତରେ ଆମେ ଗୋଟେ ଜାଗାରେ ଅଛୁ।
ଯା ହଉ ମ
ମତେ ଭଲ ଲାଗେ ମୁଁ ସେଇଆ ଭାବୁଛିି ଆମର ଏଇଠି କ୍ୱାଟର ଯୁ ଛାଡିବୁ କେତେ ମେ ମତେ ମନେ ପଡିବ ଏଇ ଜାଗା। ମୁଁ ସେଇଆ ଭାବେ ଆଉ ଏଇଟା ଯେ ଆମର ସାହି ବି ନାହିଁ ନା ତ ଇଣ୍ଡିଭିଜୁଆଲ୍ ଘର। ମତେ ଶକୁନ୍ ମାନେ ସାହିରେ ଥିଲେ ମତେ ଲାଗେ ପଙ୍ଗା ବହୁତ ମାନେ ମୁ ଆଈ ଘରକୁ ଯେବେ ଯାଏ ମୁଣ୍ଡ ଘର ତାହା ହେଇଯାଇଏ ନା ଏତେ ସାରା ଘର ଇଏ ଏପଟେ କେଚେକେଚେର ଏପଟେ କେଚେ କଚର ବାକିଛି ସେଇଟା ଭଲ। ମିଳି ମିଶି ରହନ୍ତି କିନ୍ତୁ ମୋର ଅଭ୍ୟାସ ହେଇଯାଇଛି ନା ଅମର ଏପଟେ।
ଅ ନାଇଁ ମାନେ ସାଇ ଫାହି ହେଇକି ରହିଲେ କଣ ନା? ଗୋଟେ ପ୍ଲସ ପଏଣ୍ଟ ଯଦି କିଛି ଅସୁବିଧା ହେଲା ରାତିରେ ଚୋରା ଫୋର ମେ ବି ହୁଁ ସମସ୍ତେ ସାଥ ଦେବେ।
ସେଇଟା ଭଲ କଥା।
ହୁଁ ମଝିରେ ଆମର ଏପଟରେ ବି ବୁଝିଲେ କି ମଝରେ ଆମର ଏପଟରେ ବି ଟ୍ୟୁବଲ ଚୋରି କରିବା ପାଇଁ ଲୋକ ବାହାରିଥିଲେ ବହୁତ ବହୁତ ଜାଗା ଚୋରି ହେଇଯାଇଥି ଲା ହଁ ବହୁତ ଜାଗା ଚୋରି ହେଇଥିଲା ତ ଆମର ଏଇଠିକିନା ଆମର ଏଇଟା ମେ ବି ଗାଁ ବି କହିବ। ଇମ୍ତି ଗାଁ ନ କହିଲେ ଚଳେ କାହିଁକି ନା ଆମର ଏଠି ଗୋଟେ ପରିବାର ଅ ହୁଁ ନାଇ ନାଇଁ ଆମର ଏଇଟା କଣ କହିଲ ଆମର ଏଠି ଗୋଟିଏ ପରିବାର ହିଁ ଅଛି। ତ ସିଏ ସବୁ କଣ କହିଲ ନାଇଁ ଖଞ୍ଜା ନାଇଁ ସେ ଜିନିଷ ଥିଲା ସବୁ ଏଇନା ଅଲଗା ହେଇଯାଇଚି ତ ଜେନେରେସନ୍ ଯେତେବେଳେ ଆଗକୁ ଆଗକୁ ବଢୁଚି। ଏ ଜିନିଷ ସବୁ ଅଲଗା ଅଲଗା ହେଇଯାଇଛି, ଯ ମାନେ ଆମର ଯିଏ ଯୋଉଠି ପାଇଲା ସେ ତାର ଏଠି ଘର କଲା ସେ ତାର ଇଏ କଲା। ତ ଆଉ ସବୁ କିଛି ଆମର ମାନେ କିଛି ବଣ୍ଟା ବଣ୍ଟି ହେଇନି ସବୁ ଯିଏ ଯେତିକି ପାଇଲା ନେଇକି ତାର କରିଲା, ହୁଁ ତ ଆମର ଏଠି ଟୋଟାଲି ଉପରେ କେତେଟା ଘର ଜାଣିଛନ୍ତ ଛଅଟା ଘର।
ଆଚ୍ଛା ତ ସେଇଟା ତ ସାହି ବି କହିହେବନି ଗାଁ ବି କହିହେବନି କି ସିନାହିଁ କଲୋନୀ ଟାଇପ୍ ହେଇଗଲା ଆଉ।
ପୁଣି ଆମର ଗୋଟେ ପରିବାର ମାନେ ଗୋଟେ ଗଛ ତାର ସବୁ ଶାଖା।
ଆରେଆରେ ବଢିଆ।
ହୁଁ।
ତ ସେଇଟା ଭଲ ମାନେ ଦେଖ ଯେତେବେଳେ ମିଶିବାର ଥିବ ସମସ୍ତେ ମିଶିକ କରିବେ ଯେତେବେଳେ ଅଲଗା ମାନେ ଅଲଗାଟ ଏମିତି କେବେ କିଛି ତ ନଥିବ ତ ସମସ୍ତେ ନିଜ ନିଜ ଘରେ ସୁଇଟେବଲ୍ ସେଇଟା ଏମତି ବଢିଆ ଆକ୍ଚୁଲି।
କିନ୍ତୁ ଆଉ ଗୋଟେ ଇଏ ଆମର ଯଦି ଗାଁ ରେ ଧର କିଏ ସପୋଜ୍ ଏକ୍ସପାର୍ କରିଗଲା ତ ଯାହା ଘରୁ ଏକ୍ସପାୟାର୍ କରିଥିବ ସମସ୍ତେ ସେଇଠି ହିଁ ତାରି ଘରେ ହିଁ ଖାଇବେ। ସେମ୍ତି କିଛି ମାନେ ସିଏ ତମ ଘରେ ଥା ମାନେ ତୁ ତାଙ୍କ ଘରେ ମାନେ ତ ଉଗାଇ ଦେଲେ ସାରିଆ କହିଦେଲି ଧର ତମେ ତମେ ଧର ଆମର ଠିକ୍ ଅଛି ତମେ ଆମର ତ କିଏ ଧରିନିଅ ସପୋଜ୍ ଯ ଯଦି ଆମ ଘରେ କିଏ ହେଲା ତ ତମେ ଆମ ଘରକୁ ଆସିକି ଖାଇବାକୁ ପଡିବ କମ୍ପଲ୍ସରି ବା ବାର ଦିନ ଯୋଉ ଥାଏ ହଁ। ଆଉ ସେମିତି ନାଇଁ ଯେ ତମେ ତମ ଘରେ ଖାଇବ ଆମେ ଆମ ଘରେ ଖାଇବୁ ଅଲଗା ଅଲଗା।
ଆମ ଆଈ ଘର ସାଇଡ୍ ସେମ୍ତି। ଆମର ଯେ ଆମେ ଗାଁକୁ ଯାଉ ମାନେ ଆମର ଗାଁରେ କିଏ ପୁରା ନିଜର ପୁରା ଗୋଟେ ଘରର ଯାହାର କିଛି ହୁଏ ନା ଆମେ ଗାଁ ରେ ଯାଉ ଦଶ୍ ସେମ୍ ଏମତି ରହୁ ଆଉ ଯଦି ଆଗେ ଯାଇକି ରହୁଥିଲୁ ସତ କହିବି ଅନେସ୍ଲି ଆଗେ ଯାଇକି ରହୁଥୁଲୁ। ଏବେ ଏବେ କାହାର କିଛି ହେଲେ ବି ମାନେ ଦେଖିବାକୁ ତ ଯାଉ ଏମ୍ ତାପରେ ପଳେଇବା ଆ ଶୁଣ୍ ଏଠି ଘରେ ନୁହେଁ ମାନେ ଅଫିସ୍ ଦେଖ ବାବାଙ୍କ ସ୍କୁଲ୍ ବନ୍ଦ୍ କରିହବନି ଏତେ ଦିନ ଦଶ୍ ବାର୍ ଦିନ୍ ଧରି କି ଛୁଟି ନେଇ ପାରିବା କୁହତ ସ୍କୁଲ ରୁ ତାପରେ ପ୍ରବ୍ଲେମ ହବ ନା ଜବ୍ ପାଇଁ ପୁଣି ତାପରେ ଦେଇପାରିବେନି ତ ସ୍କୁଲା ଆମର ସେତେବେଳେ ସ୍କୁଲିଂ ବି ଚାଲୁଥିଲା। ମାନେ ଆ ଆଗେ ଯାଉଥିଲୁ। ଏବେ ମାନେ କଣ୍ କହିଲ ଅଫ୍ ନେଇହବନି କଲେଜ ଏତେ ଦିନ ବନ୍ଦ କରିହବନି। ମିସ୍କୁଲ ବନ୍ଦ କରି ହବନି। ତ କଣ୍ କରୁ ଆମେ ଏପୋଟେ ମିନେ ଏମିତି ସିଝା ଖାଉ ଆ ବାକି ଯେ ନଅ ତାରିଖ୍ ନଅ ଦିନ ହଉ ଏଟା ଦଶ ଦିନ ହଉ ନଅ ଦିନ ରେ ହିଁ ଯାଉ ହେରି କିନ୍ତୁ ବହୁତ ଖରାପ୍ ଲାଗିବ ନା ନିଜ ଘରେ ଯା ବି ହେଲେ। ତ ନଅ ଦିନରେ ଏମିତି ପଳଉ ନଅ, ଦଶ, ଏଗାର ବାର ଏମିତି ରହିକି ତେର ବାର ଦିନରେ ବି ଆସନ୍ତିନି କୁଆଡେ ତ ତେର ତାରିଖ୍ ତେର ଦିନ ଏ ଚଉଦ ଦିନ ଏମିତି ଆସୁ। ମୁଁ ଲାଗି ଯାଉ ଯାହାର ବି କିଛି ହବ ନା ଘରରୁ ଆମେ ଯାଉ ରହୁ ଆସୁ ଆଉ ଏବେ ହୋଉନି ସେଟା ମାନେ ଚାହିଁଲେ ବି କରି ହଉନି ନା
ନାଇଁ ତାପରେ ଏବେ ଜେନେରେସନ୍ ବି ଚେଞ୍ଜ୍ ହେଇଗଲାଣି ତ ତାଙ୍କ ମାନେ ତମ ବାପାଙ୍କ ବାପା ଆଉ ସାଙ୍ଗମାନେ ଯୋଉ ଇଏ ଥିଲେ ସେମାନେ ଡାକୁଥିବେ ତ ତାଙ୍କ ପିଲାମାନେ ଥୋଡିନା ଆଉ ଡାକି ପାରିବେ। ହୁଁ ସେ କହିବେ ସେ ତାଙ୍କର ସେଆଡେ ଅଛନ୍ତି। ଆଉ ତାଙ୍କୁ ଛାଡିଦିଅ ତ ଆମେ ବି ସେମିତି କରୁଛୁ ନା ଆମର ବି ବହୁତ ରିଲେଟିଫ୍ ତାଙ୍କର କଟକରେ ଭୁବନେଶ୍ୱରରେ ବହୁତ ଜାଗାରେ ଅଛନ୍ତି। ହୁଁ ତମରି ସେଠି ଷ୍ଟାଡିୟମ ପାଖରେ ମୋର ପିସି ଘର ଗୋଟେ ଅଛି।
ଆଛା ଆଛା କି କହିଲ ଷ୍ଟାଡିୟମ ପାଖରେ ମାକ୍ସ୍
ଷ୍ଟାଡିୟମ ଷ୍ଟାଡିୟମ ପାଖରେ ମାକ୍ସିମମ୍ ଫ୍ରେଣ୍ଡ୍ ଥିବେ ତମର ବୁଛିପାରୁଛ ରି ତ ମୋର ନାଁ ଟା ମୋର ମନେ ପଡୁନି ମ ପିସାଙ୍କ ନା ଟା ହୁଁ ତ ପିସା ବର୍ତ୍ତମାନ ପାଇଁ ନାହାନ୍ତି ମୋ ପିସି ଅଛନ୍ତି ପିସି ମୋ ଭାଇ ଅଛି। ହଁ କିନ୍ତୁ ନା ଟା ମୋର ମନେ ନାହିଁ।
ଆଚ୍ଛା ତାର ରିଲେଟିଭ ଅଛନ୍ତି ତାହେଲେ ଏ ପାଖାପାଖି ଆମର ବି ଆମର ତ ପାଖେରେ ପୁରା।
ପାଖାପାଖି ମାନେ ଜଷ୍ଟ ଅ ଷ୍ଟାଡିୟମ ପଛପଟଟା। ମାନେ ସେଠି କ୍ରିକେଟ ମ୍ୟାଚ୍ ହେଲେ ତମେ ସେଠି ଶୋଇପାରିବନି ଏତେ ଜୋରେ ସୋପୁରା।
ଏଇଠି ତ ଆମେ ରହୁଛୁ ଇମେନ୍ କ୍ଲବ ଜାଣିଛ?
ହୁଁ ନାଇଁ ମୁଁ ବହୁତ ଦିନ ହେଲାଣି ଯାଇନି ମୁଁ ବହୁତ ଛୋଟିଆଟା ହେ ଥିଲି ଯାଇଥିଲି ପୁରା ଷ୍ଟାଡିୟମକୁ ଲାଗିକି
ହଁ ଷ୍ଟାଡିୟମ ଲାଗି ଆମ-ଆମ-ଆମ ଘରରୁ ଷ୍ଟାଡିୟମ ତ ମୁଁ ଫଟୋ ପଠେଇବି ଠିକ୍ ଅଛି ଏବେ ଏବେ ଫୁଟ୍ ବଲ୍ ମେଚ୍ ହଉଚି ତ ଲାଇଟ ପୁରା ଜଳୁଛି ଦେଖାଯାଉଛି କିଛି ବି ଇଭେଣ୍ଟ ହବ ମ୍ୟାଚ ହବ ସେମାନେ ସେପଟେ ସିଲେଇରେ ପୁରା ଦେଖାଯିବ କ୍ରିକେଟ ନା ମେଚ୍ ବାଇଚାନ୍ସ ହେଇଗଲା ନା ଲୋକ ପୁରା ଟପରେ ବସନ୍ତି। ତମକୁ କାଉ ବସିଲା ଭଳି ତାଙ୍କୁ ହେଡ୍ ଓନ୍ଲି ଦେଖାଯିବ ମୁଣ୍ଡ ଦେଖ୍
ଆଛା ହଁ ମତେ ମାନେ ଆମର ବି ସେ ତ ହୁଁ ମ ପିସ୍ ପୁଅ ଭାଇ ସିଏ ବି ଜବ୍ କରୁଛନ୍ତି।
ହୁଁ।
ମୋ ପିସ୍ ପୁଅ ଭାଇ ଯେ ସିଏ ବି ଜବ୍ କରନ୍ତ। ତ ତାଙ୍କର ତିନିଟା ଝିଅ ଅଛି। ଏତିକି ମୁଁ ଜାଣିଛି ହଁ। ସେ କୋଉ କ୍ଲାସରେ ପଢ଼ୁଛନ୍ତି କଣ କରୁଛନ୍ତି ମୁଁ ଜାଣିନି। ହୁଁ ଖାଲି ଏତିକି ଜାଣିଛି। ମେ ବି ତମେ ଆମର ରିିଲେଟିଭ୍ ନୁହତ?
ସେ ହେଇଥିଲେ ମେବି ମୁଁ ଜାଣିଥାନ୍ତି।
ହୁଁ ନାଇଁ ତମ ଗାଁଟା ଆଠଗଡ କହୁଛ ନା ଶୁଣ ତମ ଗାଁ ଟା ଆଠଗଡ କହୁଛ ନା
ତମର ବି ଆଠଗଡ କି? ତା ପାଖାପାଖି
ଆମର ପୁରା ସାଇଡ୍ ଆ ୱାନ୍ ସାଇଡ କେନ୍ଦ୍ରାପଡା।
ଆଚ୍ଛା ଆଚ୍ଛା। ଆ ରେଲେଟିଭ୍ ନଥିଲେ ବି ଫ୍ରେଣ୍ଡସ୍ କମନ୍ ଫ୍ରେଣ୍ଡସ୍ ମେ ବି ଥାଇପାରନ୍ତି ମତେ ଯେତିକି ଲାଗୁଚି।
ହୁଁ।
ମାନେ ରିଲେଟିଭ୍ ତ ମେ ବି ଥିଲେ ମୁଁ ଜାଣିଥାନ୍ତି ନା କାରଣ ମୁଁ ଆଉ ମୁଁ ନ ବି ଜାଣିପାରେ କାହିଁକି କହିଲ ଆମ ରିଲେଟିଭସ୍ ମାନଙ୍କ ସହିତ ବି ଏତେ ମିଶି ପାରେନି ମାନେ ଓପନ୍ ଅପ୍ ନାଇଁ। ଯେତେ ଜଣ କ୍ଲୋଜ ମାନେ ଘର ଯେତେ ଜଣ ଘର ଲୋକଙ୍କ ସହିତ ମାନେ ଆମ ଗୋଟେ ଘର ଯେତିକ ମାନେ ଦାଦା ପିଇସି ଏତିକରେ ଏନଫ୍। ତାଙ୍କର ରିଲେଟିଭ ଯେତେ ମାନେ ଯାହାବି ଅଲଗା ଅଲଗା ସେ ସବୁରେ ମୁଁ ଟୋଟାଲି ମୋର ନାହିଁ ମୁଁ ଏତେ ଓପନଆପ୍ ହେଇ ମିଶି ପାରେନା ମୁଁ ତ କିଛି ବି ଇଭେଣ୍ଟ ଯଦି ଆଈ ଘର ଇଭେଣ୍ଟ ଚଳିବ କାରଣ ମୁଁ ଆଈ ଘର ସମସ୍ତଙ୍କୁ ଜାଣିଛି କଣ ମାନେ ମିଶେ ବାପା ଘର ଘରଙ୍କ ଇଭେଣ୍ଟ ଯଦି କିଛି ହେଲା କାହାର ମ୍ୟାରେଜ ବଗେରା ନା ବିଶ୍ୱାସ୍ ମାନେ ଆସିବେ ଖାଲି ସମସ୍ତଙ୍କୁ ଖାଲି ନମ କରିବୁ ବାସ୍ ଚୁପ୍ ସେ ଯାହା ପଚାରିବେ କହିବି। ନିଜ ଆଡୁ ତ ଗୋଟେ କଥା ବି ବାହାରେନି କଥା ହେଇ ବି ପାରୁନା। କିଛି ନାହିଁ ପୁରା ସାଇଲେଣ୍ଟ୍ ସେଇଟା ହିଁ ମୋତେ ଅଧିକ ବାଧେ ବିକଜ୍ ମୁଁ ଏତେ ସାଇଣ୍ଟ ହେଇ ରହିପାରେନି। ବହୁତ ଆଉ ଯେ ମୁଁ ଏତେ ସାଇଲେଣ୍ଟ ହେଇ ରହିବ ପିଲା ନୁହେଁ ତ ସେବେ ଯେ ତାଙ୍କୁ ଚିହ୍ନିନି ଜାଣିନି କଣ କଥା ହେବି ସେତେବେଳେ ସାଇଲେଣ୍ଟ ହେଇକି ଚୁପ୍ ହେଇକି ନମ୍ର ଛୁଆ ରହିଲା ଭଳିଆ ବହୁତ କଷ୍ଟ ହୁଏ।
ମୁଁ ଜାଣିପାରୁଚି ସେ ସିଚୁଏସନ୍ ମୋର ବି ହୁଏ। ସେ ସିଚୁଏସନ୍ ମୁଁ ଜାଣିପାରୁଚି ମୋର ବି ହୁଏ ସେଇ ସବୁ
କିନ୍ତୁ ବୟଜ୍ ମାନେ ତ କଥା ହେଇଯାନ୍ତି ଭାଇ ଭାଇ ଭଳିଆ ଲାଗନ୍ତି କଥା ହେଇଯାନ୍ତି ଟିକେ
ଉଁ ହୁଁ।
ହୁଅନ୍ତି ନି କି ମୋତେ ଲାଗେ ଭାଇଚାରା ଅନ୍ ଟପ୍। ଆମର କଟକରେ ତ ଭାଇଚାରା ଅନ ଟପ୍।
ହଁ କଟକରେ ତ ଭାଇଚାରା ଅନ୍ ଟପ୍।
ହୁଁ ହୁଁ।
ତାପରେ ଏପଟରେ ଆମର କଣ ସେଟା କହୁଚନ୍ତି ଉଁ ଆରେ ୟାର୍
କୋଉ କଥା
ହ ଆରେ ମହାନଦୀବିହାର୍
ହଁ।
ସେଠି ବି ବଡବାପା ପୁଅ ଭାଇ ଅଛନ୍ତି ନିଜେ ବଡ ବାପା ବି ସେଠି ଅଛନ୍ତି କାହିଁକିନା ଏଠି ଆମ ପାଖରେ ଥିଲେ ତ ବେଶୀ ଦେହ ଖରାପ ହେଲା ଉଁ ଆଉ ତାଙ୍କର ଆଉ ଯତ୍ନ ନେଇ ହେଲାନି ଆମର ଏଠି ଆମ ଦ୍ଵାରା ତ ଆମେ ତାଙ୍କ ପୁଅକୁ ପାଖକୁ ପଠେଇଲୁ ତାଙ୍କ ପୁଅ ସେଠି ସର୍ଭିସ୍ କରୁଛନ୍ତି ନା ଜବ୍ କରୁଥିଲେ ତାଙ୍କ ସ୍ତ୍ରୀ ବି ଜବ୍ କରୁ ତ ସେ ତାଙ୍କ ପାଖକୁ ଆମେ ପଠେଇ ଦେଇଛୁ।
ଆଚ୍ଛା ଏବେ କେମତି ଅଛନ୍ତି ଠିକ୍ ଠାକ୍
ହଁ ତମେ ଶୁଣିଲେ ତମେ ଆଶ୍ଚର୍ଯ୍ୟ ହେଇଯିବ ନାଇଁଟୀ ସେଭେନ୍ ଇଅର
ଆରେ ଆରେ।
ସେଇଥିରେ ବି ସେଇଥିରେ ବି ସେଇଥିରେ ବି ସେ, ମାନେ ନିଜେ ଚାଲୁଛନ୍ତି। ଉୁଁ, ନିଜେ ତାଙ୍କର କଣ ସେଇଟା? କହିବି ଝାଡା ପୋରିସ୍ରା ନିଜେ କରୁଛନ୍ତି। ହୁଁ! ହୁଁ, ଆଉ ଖାଇବାକୁ ଦେଲେ ବି ନିଜେ ହାତରେ ଖାଉଛନ୍ତି ସେ। ବେଳେ ବେଳେ ହଁ, ବେଳେ ବେଳେ ସେ ଖାଇ ପାରନ୍ତିନି, ହାତଟା କାହିଁ ଥରେ।
ହଁ ଏଜ୍ ହେଲାଣି, ତମକୁ ଗୋଟେ କଥା କହିବି, ତମେ ବିଲିଭ କରିବ କି ନାହିଁ ମୁଁ ଜାଣିନି ମୋ ମାଙ୍କର ଆଈଙ୍କୁ ଦେଖିଛି, ଜେଜେମା ହଁ ଜେଇ ମାନେ ମୋ ମାମା,
ହଁ, ତାଙ୍କ ତାଙ୍କ ମାମା ଓ ତାଙ୍କର ମା! ଓ ଭାଇ ଗଡ଼!
ମୁଁ ତାଙ୍କୁ ଦେଖିଛି।